ହ୍ୟାଲୋ। ହଁ ହଁ ଆଁ
କଣ କରୁଚୁ?
ଏଇଠି ଅଛି ପଡିଆରେ ଆଉ।
ଆଉ ପଳେଇଲାଣି ସିଏ ନା ଅଛି?
ସିଏ ଅଛି ଯିବଏହିଲାଗି କହୁଥିଲା ତ, କଣ ହେଲା ଏଇନା ଆଇଥିଲା ତ କହୁଥିଲା ଯିବାହାରି ଯିବ କି କଣ କେଜାଣି?
କାମ ଫାମ ନାହିଁ ଆଉ ଯାଇକି କଣ କରିବ?
ବୋଡ ପନ ପଡିନି ବୋଲି କହୁଥିଲା, କହିଲା ଗଲେ କଣ ବୋଡ ପଡିବ ମୁଁ କହିଲି ତମକୁ ତ ବୋଡ ପଡ଼ିବାକୁ ଦି ଦିନ ଲାଗୁଛି। ବୋଡ ପଡିସାଇଲେ ଯିବୁ।
ଆଉ ଇଏ କାହିଁ ଅଯଥା ସୁଖିଲାରେ ଯିବ?
ଇଏ କହୁଚି ଆଉ ମୁଁ ଯାଉନି ବୋଲି ବା ସେ ବୋଡ ଜାଣିକି ପକଉନି। ମୁଁ ଗଲେ ବୋଡ ପକେଇବ। ଗଲେ ଦିନୁଟେ ଦି ଦିନ ବସିବାକୁ ପଡିବ ବୋଧେ, ଯିବାକୁ ପଡିବ ଏମିତି କହୁଛି ଆଉ।
ବୋଡ଼ ପଡିନି ଆଉ ଏଇ ଖାଲି କହୁଛି ଯିବ
କହୁଛି ମୋ ପିଲା ଆସିକି ବସିଲେଣି ମୁଁ ଯିବି। ତା ପିଲା ହେଲେ କଣ ରଖିଚି, ଗୋଟେ ପିଲା ହେ ରଖିଚି ଯେ ଖାଲି ଟିଙ୍ଗିଟିଙ୍ଗି ହଉଚି ଇଆଡ଼େ ହାଡେ। ଅଜୁ ଅଜୁ କୁ କହିଲି ଯେ ଅଜୁ କହୁଚି ତାର ମୋର ଆମର ହାଡେ ମାଡ ଲାଗିଯିବୁ। ଏଇଶଳା କହୁଚି ତାର ମର ମାଡ଼ ଲଗିଯିବୁ ଏଇନୁ।
ଆଉ ତାକୁ କାଇଁ କାମ କରୁଛିବ ତାକୁ ବାହାର କରିଦଉନାହାନ୍ତି। କାମ ତ ସେ
କାମ ଭଲ ଭଲ କାମ କରିଛିବେଲି ତାକୁ ରଖିଛି ଆଉ।
ବସଇକି ତାକୁ ପଇସା ଦେଲେ କାହିଁ ବା ତାକୁ କାନଧରି କାଢିଦବା ହାଡେ।
ହୁ
ଆଉ କାମ ନାହିଁ ଏଇ ଅଯଥା ଏନା ଯିବ ଯୋଉ ବସିବ ଦି ଚାରି ଦିନେ ବସିଲେବି ଲସ ନା ନାହିଁ ବାହାରେ।
ହୁଁ
ଆଉ ତାକୁ ତାକୁ ପଇସା ଦେ, ପୁଣି ଆଡେ ରୋଷେଇବାସ କରି ଖାଆ
ଖର୍ଚ୍ଚ ଏପାଟେ ହେଇ ନା ନା ନାଇଁ ଆଉ ଏୟିନା ଯଦି କାହାକୁ ପ୍ଲାଏ ପଡ଼ିଲା ତ ସାଙ୍ଗେ ସାଙ୍ଗେ ଯିବୁ, ସାଙ୍ଗେ ସାଙ୍ଗେ କାମ କରିବୁ।
ହଁ ଆଉ ଏଇନା ପ୍ଲାଏ ପଡିନି ଗଲେ ହେଇକି ଦି ଦିନ ବସିବ, ଦି ଦିନ ହାତରୁ ଖାଇ ପିଇକି ବସେଇ ଦି ଜଣ ଯାକ।
ହଁ ଆ ବୁଦ୍ଧିମାନେ
ତାକୁ ନହେଲେ କହିକି ପଠେଇଦେଲେ ହରା ହବ।
କୁଆଡ଼େ?
ଆଉ ତାକୁ ସେ, ସେଇ ଯଦି ବାଉଳି ହଉଛି ତାକୁ ପଳେଇବ, ତାକୁ ଯଦି କାମ ଦରକାର ତାକୁ ତାହଲେ ଅଲଗା ଦରକାର, ଏମିତି ହେଲେ ସଂସାରରେ କେହି କାମ ଦେଇପାରିବେନି। ଚବିଶି ଚବିଶ ଦିନ ଯାକ, କିଏ କାମ ଦବ ତିରିଶ ଦିନ ଯା
ତାଙ୍କର ପୁଣି ବୋର୍ଡ ପଇଲେ ତ ପୁଣି କାମ କରିବ, ବୋର୍ଡ ସଇଲେ ତ ହେରି, ବୋଡ଼ ସଇଲା ବେଳକୁ ସେ ସେଇ ଗାଁ ଆସିକି ବୁଲିଲାଣି ଦଶ ପନ୍ଦର ଦିନେ
ଯୋଉ ଉଁ ଉଁ ସେୟା ଏୟା ଝାଟିଆ ଭଳିଆ ହେଲେ ହଉଛି ଆଉ, ଆଉ କାନ ଧରିକି ଦାଡ଼ି ଦେବା କଥା ଏୟୀ ପିଲଟାକୁ
ଆ ହଉ ଆଉ କାମ କିଏ ତିରିଶ ଦିନ, ତିରିଶ ଦିନ ତାକୁ ତା ମାଲିକ ତାକୁ ଦବ କି, ତିରିଶ ଦିନ ତିରିଶ ଦିନର କାମ କଲେ କଣ ହବ, କାମ ଏମିତି ଯି ପିଲା ବି ଅଛନ୍ତି କାମ କରିବେ, କାମ କରିବେନି
ତା ମାଲିକ ତାକୁ କାମ ଦୋଉନି ୟେ ଯାଇକି
ଆଉ ପଇସା କଣ ତୁ ଥୁଆହେଇଛି ଖାଲି ଦେଇଦବ ଜଣେ। ଏମିତି ଆଉ, ଆଉ ଖାଇବା ବି ହେଲାଣି?
ଆଁ
ଖାଇବା ପିଇବା ହେଲାଣି?
ନା ମୁଁ ଖାଇିବିନି ଆଉ ଝାଳ ଫାଳ ହେଇକି ଆସିକି ବସିଛି ଆଜି ତ, ଶନିବାର ଉପାସ ଆଜି ଯିବି ଅଜା ଘର ଗାଁ ଆଡେ। ହ ଗାଧେଇକି ଯିବି ଆଉ, ମନ୍ଦିରକୁ ଯିବି, ମନ୍ଦିର ଆସିଲେ ଗାଧେଇଵି ମନ୍ଦି ଗାଧେଇକି, ମନ୍ଦିର ଯିବି, ମନ୍ଦି ହଁ, ଆଜି ରହିବି କାଲି ରହିବି, ପହରଦିନ ସକାଳୁ ଆସିବି।
ଅ ହଁ।
କାଲି ଆମ ଉଁ
ଆଉ ଅଜୁ, କଣ କହୁଛି ଯିବ ଆଜି।
ନା ଆଉ ସେଇ ଯିବନି ତାକୁ ରଖିଦିଅ। ହଁ ସେ ପଳେଇବ କାହିଁକି ସା ମୁଁ ସା ରହିବିନି ପଳେଇବି ମୁଁ ଅଧା ଗାଁ କୁ ଏଠି ସା ରହି ପଳେଇବ
କଣ କରିବୁ ଯାଇକି?
ମୁଁ ଯିବି ଆମ ମାମୁଁ ବଡ ମାମୁଁ ସାଧ ବା ତାଙ୍କର ସନ୍ତା ଟେକା ହଉଥିଲା ମୁଁ କାଳିଆଇବା ଆମ ଭାଇ ବାହା ହେଇନଥିଲା ବୋଲି ସେ ବାହାହେଇଗଲାଣି ଯେ ଏଥର ଶ୍ରାଦ୍ଧ ଏଇଟା ପରା ଫାଷ୍ଟ ଶ୍ରାଦ୍ଧ। ସେଥିପାଇଁ ଯିବାକୁ ପଡିବ। ହୁଁ ହୋଉ ସେ ସା ରହିବ କି ସା ପଳେଇବ ଭରେ ଆଉ ଯୋଉ ଏଇ ଆର ପିଲାଟା କୁଆଡ଼େ ଗଲା ଯୋଉ କାଳିଆ ହେଇ କୁଞ୍ଚୁ କୁଞ୍ଚିଆ ହେଇ ଗୋଟେ ପିଲାଟା ଆଉଥିଲା। ଆଁ